ହ୍ୟାଲୋ। ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
ହଁ ନମସ୍କାର, କଣ କରୁଛନ୍ତି ମ୍ୟାଡାମ ଆପଣ?
ଏବେ ବସିଥିଲି ଶାଗ ହିଁ ଲିକଉଛି।
ଓହୋ।
କଣ କଣ କରୁଛନ୍ତି।
ଆଜ୍ଞା। ମୁଇ ରୋଷେଇ କରୁଥିଲି। ଉଁ ଚୁଲି ଲଗେଇବି ଭାତ ବସେଇବି ଆ ଡାଲି କରା ହେଇଚି ହଳଦି ଯାଇ ଡାଲି ଆଉ। ଆଳୁ ସିଜା ହେଇଚି ଆଳୁ ଭର୍ତ୍ତା ହବ। ଆଉ ଶାଗ ଉଁ ମାନେ ସେ ଶାଗ ମାନେ ବାଛୁଛନ୍ତି ଶାଗଭଜା ହବ ଆଉ।
ଆଜ୍ଞା ଆଳୁ ଭର୍ତ୍ତା କେମିତି କରିବେ?
ଆଳୁ ଭତ୍ତା ଆମର ହଉଚି ଇ ମାନେ ସା ଆଳୁ ଚୁପା ଛାଡେଇ ଦେବୁ ହେଲା କି ପିଆଜ ଚୁନ ଚୁନ କରିକି କାଟି ଦେଇକି ସେଥିରେ କଞ୍ଚା ଲଙ୍କା ଗୋଟେ ସାଇଟରେ ପୁରା ଦଳିଦେବୁ ଭଲସେ ଦଳିଦେଇକି ଲୁଣ ଦେଇକି ତାକୁ ଶୋରିଷ ତେଲ ଟିକେ ଦେଇକି ଗୋଳେଇବୁ ମା ଆଳୁ ଭର୍ତ୍ତାଟା ହେବ।
ହଁ ସେଇ ସେମିତି ମୁଁ ଆଜି ତେଲ କଡ଼େଇ ଚୁଲିରେ ବସେଇକି ବି ଆଳୁ ଭର୍ତ୍ତା କରନ୍ତି।
କିନ୍ତୁ ହେଉଛି ଏମିତି ଟିକେ ସମସ୍ତେ ପଖାଲଟା ଖାଇବାକୁ ପାଇଁ ଭଲ ପାଉଛନ୍ତି ନା।
କଉଟା ଟେଷ୍ଟ?
କିନ୍ତୁ ଆମେ ଆମେ ଯୋଉଟା ଚୁଲିରେ ଯଉଟା ପିଆଜ ମାନେ ପକେଇକି ସବୁ ମାନେ ଲଙ୍କା ଫଙ୍କା ପିଆଜ ଫିଆଜ ଜାରିକି ତେଲ ପକି ଯୋଉଟା ଚୁଲିରେ କରନ୍ତି। ସେଇଟା ତ ଭଲ ଲାଗେ କିନ୍ତୁ ଏ କଞ୍ଚାଟା ଟିକେ ତାଙ୍କୁ ମାନେ ଏଠି ଖାଇଗଲେଣି ସମସ୍ତଙ୍କୁ ଟିକେ ଭଲ ଲାଗୁଛି।
ତ ଟେଷ୍ଟ ଅଛି ଭଲ ଅଛି କଉଟା?
ଭଲ ତ ଦୁଇଟାକ ଅଛି କିନ୍ତୁ ହଉଛି ଏଇ ଟିକେ ଭଲ ଟେଷ୍ଟ ଆସେ।
ଆପଣଙ୍କ ଚୁଲିରେ ଯୋଉଟା କରନ୍ତି ସେଇଟା ଭଲ ଟେଷ୍ଟ ଆସେ। ଯଉଟା ଚକଡ଼ିକି କରନ୍ତି ମାନେ ଏମିତି ନର୍ମାଲରେ କରା ପଖାଳ ପାଇଁ ଟେଷ୍ଟ ସେଇଟା ପଖାଳ ପାଇଁ ଦୋଳା ସେଟା ହଉଛି ଧର ୟେ ରେ କରିକି ଦଳିବ ସେଇଟା ହିଁ ଭଲ ଲାଗେ। ଆଉ ଆଳୁ ଯୋଉଟା କଡେଇ ବସେଇକି ଚୁଲିରେ କରନ୍ତି ସେଟା ହଉଛି। ଡାଲି କି ଗରମ ଭାତରେ ଭଲ ଲାଗେ।
ହଉ ଆପଣ ସକାଳ ଆଜି କଣ ଖାଇଥିଲେ? ହଁ ଭଲ ଖବର ଆଉ।
ସକାଳେ ଏଠି ବାସି କାମ ସାରିକି ଗାଧୁଆ ପାଧୁଆ କଲି ଠାକୁର ପୂଜା କଲି। ଠାକୁର ପୂଜା କରିସାରିଲା ପରେ ଆସି ଗାଧିକି ଆସିସାରି ଠାକୁର ପୂଜା କରିସାରିଲା ପରେ ଚାହା କଲି ଚାହା ଚାହା କରିକି ଚାହା ଟିକେ ଚାହା ବିସ୍କିଟ ଖାଇଦେଲି। ଚା ବିସ୍କୁଟ୍ ଖାଇ ସାରିଲା ପରେ। ବୁଟ ଦିଟା ବତୁରେଇ ଥିଲି ତାକୁ ଅଳ୍ପକୁ ଗ୍ରାଇଣ୍ଡର କରି ମାନେ ଦରଦର ହେବାଭଳି ଟିକେ ଗ୍ରାଇଣ୍ଡର କରିଦେଲି ଲଙ୍କା ଜିରା ରସୁଣ ଅଦା ସବୁ କଥା ପକେଇ ଦେଇକି ତାକୁ ଟିକେ ଗ୍ରାଇଣ୍ଡର କରିଦେଲି। ଗ୍ରାଇଣ୍ଡର ଗଲାପରେ ତାପରେ ଗ୍ରାଇଣ୍ଡର ଖୋଲିଦେଲି ଖୋଲି ସାରିଲା ପରେ ତାକୁ ଟିକେ ଲୁଣ ଦେଲି ଆଉ ପିଆଜ ଟିକେ ଚୁନଚୁନ କରି କାଟିଦେଲି। ତାପରେ ଚୁଲି ଲଗେଇକି ତାକୁ ଟିକେ ତେଲ ଦେଇକି ଟିକେ ସେଇଥି ଟିକେ ଛାଙ୍କି ଦେଲି। ମାନେ ଖାଇବି ବୋଲି ପଖାଳରେ। ସେକି ସାରିଲା ପରେ ଏବେ ଶାଗ ଭାତ ଭାତ ହେଇସାରିଲା ପରେ କଣ କହିଲେ?
ଆପଣଙ୍କର ନୁ ଏଆପଣଙ୍କର ନେଟୱାର୍କ ନେଇ।
ହଁ ଟିକେ ନେଟୱାର୍ ପ୍ରୋବ୍ଲେମ ହଉଛି ଘରେ ଅଛି। ମୁକଲି। ଆପଣଙ୍କ କହିଲେ ସେଟା କଣ ବୁଟ ଚଟଣୀ।
ନା ନା ବୁଟ ଚଟଣୀ ନୁହେଁ ହ୍ୟାଲୋ ହେରା ବୁଟ ବୁଟ ଚଟଣି ନୁହେଁ। ତ ବୁଟ ବରା କୁହନ୍ତିନି ନା? ସେଇଟା ବୁଟ ବରା କଲି ବୁଟ ବରା କଲି।
ହୁଁ ହୁଁ।
ଖାଇସାରଲେ ଭାତରେ ଖାଇବା ପାଇଁ ଭଲ ଲାଗେ ସେଇଟା ପଖାଳରେ। ସେଟା ବତୁୁରୀଇ ଦେଇଥିଲି ବି କାଲିଠୁ ନା ବୁଟ ଗୁଡ଼ାକୁ ତାକୁ ଫ୍ରିଜ ରେ ରଖୀ ଦେଇଥିଲି। ଆଉ ଯେହେତୁ ବତୁରେଇଚି ତାକୁ ଆଉ ନଷ୍ଟ କରିବି ନା। କିଣା ଜିନିଶ। ସେଇତୁ ତାକୁ ଦୁଟା ଛାଣି ଦେଇଛି ଆହୁରି ବି ଦିଟା ରଖ ଫ୍ରିଜରେ ବି ଅଛି ତାକୁ ରଖିଦେଇଚି ଚାରିଟା ବେଳକୁ ବି ତାକୁ ପଥରେ ସେମିତି ଗ୍ରାଇଣ୍ଡର କରିକି ଆଜି ଶନିବାର ଅଛି ତାକୁ ଛାଣିଦେବି ଆଉ ତାପରେ ଘରେ ବି କେହି ଛୁଆ ନାହାନ୍ତି। ଖାଇବା ପାଇଁ ଆମେ ଜମା ଦି ଜଣ ମା ପୁଅ ସ୍ଵାମୀ ଦେଢଶର ଅଛନ୍ତି ସି ଖାଇବେନି ସେଇଟା ଖାଲି ଭାତରେ ଏତେବେଳ ହେଲାଣି ପଖାଳ ସେ ନ ଖାଇକି ସେ ଜଳଖିଆ ଜିନିଷ ବି ବୁଝନ୍ତିନି ଖାଇବା ପାଇଁ ଆ ସେଇ ସନ୍ଧ୍ୟା ବେଳୁ ଛାଙ୍କିଦେଲେ ସମସ୍ତେ ଖାଇବେ ଛୁଆ ବି ଆସିଥିଭାରି। ଆଉ ସେ ସମସ୍ତେ ଖା
ସାକାଳ
ହଁ ସକାଳୁତ ମାନେ ସେମିତି ସକାଳୁ ସେଖ ଚାହା ବିସ୍କୁଟ ପକେଇକି ଖାଇଦିଅନ୍ତି। ଏତେ ବୁଝନ୍ତିନି ଜଳିଖିଆ ଜିନିଷ ସ ଖାଇବା ପାଇଁ ତେଲବାର ଜିନିଷ କିଛି ବୁଝନ୍ତିନି। ଆଉ ସ୍ଵାମୀ ଯାଇଥିଲେ ଆସିଲେ ସି ତାଙ୍କର ପଖାଳ ମତେ କହଲେ ପଖାଳ ବିଦ ତାଙ୍କୁ ପଖାଳ ସେ ଯୋଉ ଉ ବୁଟ ଭରା ଛାନଥିଲି ଆମ୍ବ ଚଟନି ଥିଲ ଭଜା ଭାଜିଥିଲି ତାଙ୍କୁ ଦେଇଦେଲି ସେ ତାଙ୍କର ହିଁ ଖାଇଦେଲେ। ଆଉ ବାଇଗଣ ଟମାଟୋ ପଡ଼ିୁଛି ତାକୁ ଚଟଣି କରିବି। ଏମତି ଆଉ। ଆଉ ଆପଣ କଣ ସକାଳେ ଖାଇଛନ୍ତି?
ଆମର ଉପମା ସକାଳେ ବୋଉ କରିଦେଇଥିଲେ ମୁଁ ଠାକୁର ପୂଜା ପର ଭିତରେ ଉପମା ଆଉ ଡାଲମା ଟା ବସେ ଦେଇକି ମୁଁ ପଳେଇଥିଲି ଠାକୁର ପୂଜା କରିବା ପାଇଁ ଡାଲମା ହେଇସାରିଲା ପରେ ବୋଉ ତାଙ୍କର ଡାଲମା ପଘାରିଲେ ହେଲେ ଆଉ ଉପମା ହ କି କଲେ ମୋ ଭଣଜା ସିଏ ସକାଳୁ ଯାଉଛନ୍ତି ଶିଶୁ ମନ୍ଦିର ସାତଟା ବେଳକୁ ସି ନେଇକି ଗଲେ ଉପମା ଡାଲମା ତ ନା ତାଙ୍କୁ ଖାଲି ଉପମା ଦିଆଗଲା ଛୋଟ ଛୁଆ ନା। ଡାଲମା ମାନେ ଇଏ ଢାଲ ଢୁଳି ଦବ ଖାଇ ଶିଖିନେଇ ସେ ଭଲ ସେେ ଡାଲମା ଫାଲମା ଟା ତାକୁ ଅଳ୍ପ ହାଲ ଅଳ୍ପ ଟିକେ ଉପମାର ଚିନି ଟିକେ ପକେଇକି ତାକୁ ବନେଇକି ଦେଇଲେ। ଆଉ ଆମର ଖାଲି ହୁଁ। ହଁ ଆଉ ଆମର ଘରେ ସମସ୍ତେ ଖାଇବା ପାଇଁ ଅଲଗା ଉପମା କରିକି ମାନେ ସବୁ ସବୁ ପନି ପରିବା ପକେଇକି ଉପମା କରି ଡାଲମା କରିଦେଇଥିଲେ ହୋଉଚି ହଜବେଣ୍ଡଙ୍କ ଭଲ ନାହିଁ ତାଙ୍କୁ ଦେଲି ଉପମା ଡାଲମା ଖାଇବା ପାଇଁ ତାପରେ ଶଶୁର ମାନେ ମୋ ଶଶୁର ଯିଏ ସେିଏ ଖାଇକି ଗଲେ ପ୍ଲାଣ୍ଟ। ତାପରେ ବୋଉ ଗାଧେଇକି ଆସିକି ଚଉଁରାରେ ପାଣି ଦେଇକି ସିଏ ଖାଇଲେ ଉପମା ଡାଲମା। ଖାଇଲେ ଆଉ ମୋ ନଣନ୍ଦ ଯିଏ ସିଏ ହେଉଛି ଭାତ ଖାଇକି ଅଫିସ ପଳେଇଲେ, ସେ ଉପମା ଖାଇଲେନି। ହଁ ଅଫିସ ପଳେଇଲେ। ମୁଁ ବି ଉପମା ଖାଇନି ସକାଳୁ ମୋର ଗ୍ୟାସ୍ ଟିକେ ପ୍ରୋବ୍ଲେମ୍ ଅଛି ତ ମୁଁ ଟିକେ ଉପମା ଛଣାଛୁଣି ଏଇସବୁ ଜିନିଷ ଟିକେ ମୁଁ ଖାଏନି ସକାଳୁଆ, ଆ ଗ୍ୟାସ ହୁଏ ବୋଲି।
ହଁ ଗ୍ୟାସ୍ ପାଇଁ। ସୁଜିଟା ଖୋଲା ପେଟକୁ ବେଶୀ ଗ୍ୟାସ୍ କରିଦବ।
ହୁଁ ବେଶୀ ଗ୍ୟାସ ମୁଁ ବି ସୁଜି ଜିନିଷ କିଛି ଖାଏନି ଏତେ ମତେ ଭଲ ଲାଗେନି।
ଓ ହୁଁ।
ହ
ଆଉ ଆପଣଙ୍କର କୋଉ ଏରିଆରେ ଇଁ କି? ପ୍ଲାଣ୍ଟ ଯାଉଚନ୍ତି ଶ୍ଵଶୁର।
ହଁ ଆମର ଯାଜପୁରରୁୁ
ପ୍ରପର ଯାଜପୁରୁ? ପ୍ରପର ଯାଜପୁରରେ ରହୁଛନ୍ତି? ହ୍ୟାଲୋ। ମୁଁ କହିଲି ପ୍ରପର ଯାଜପୁରରେ ରହୁଛନ୍ତି?
ହଁ।
ଉଁ ହୁଁ। ଶାଶୂଘର ଯାଜପୁରୁ, ବାପଘର?
ବାପଘର ଢେଙ୍କାନାଳ, ଶାଶୂଘର ଯାଜପୁରୁ।
ଓ ହୁଁ। ଢେଙ୍କାନାଳ କୋଉ ଇଏରେ? କୋଉ ଉଁ
ଉଁ ଭୁବନ ଜାଣିଥିବେ
ହଁ ଭୁବନ ତ ଜାଣିଚି। ଆମର ମାର୍କେଟ ହଉଚି ଭୁବନ ମାର୍କେଟେ।
ହଁ ଆମ ଆମର ସେଇ ଭୁବନ ପାଖରେ କୁନ୍ଦାପଟଣା ଯୋଉ କୁହନ୍ତି ସେଇ ଏରିଆ ହଉଛି ବାପଘର, ଆଉ ଶାଶୂଘର ହଉଛି ଯାଜପୁର।
ଉଁ ହୁଁ। କୁନ୍ଦାପଟା ବାମ୍ବିଲ ଜାଣିଥିବେ ତ?
ହଁ ହଁ ହଁ।
ମୁଁ ସେଇ ବାମ୍ବିଲ ଗାଁ ଝିଅ। ଶାଶୂଘର ହଉ ଚି କେଉଁଝର। ଯୋଉ କୋଷାଳେଶ୍ଵର ଜାଣିଚନ୍ତି ନା
ହଁ ଶୁଣି
ଦେଓ ଗାଁ କୋଷାଳେଶ୍ଵର। ସେଇ ପାଖ ପାଖେରେ ଶାଶୂଘର ଆମର।
ହଁ ହଁ। ମୋ ନଣନ୍ଦ ବି ସେପଟ ଲାଇନ ବାହା ହେଇଛନ୍ତି ଇଏ ହଉଚି, ଇ କଡମା ରଗଡି ଯୋଉ କୁହନ୍ତି।
ହୁଁ ହଁ ରଗଡି ଯାଜପୁର ରୋଡ ରଗଡି ଏପଟକୁ
ଏମ୍ ମୋ ନଣନ୍ଦ ସେ କଡମାରେ ବାହାହେଇଛନ୍ତି।
ଅ ହଁ। ବାପଘଟି କେବେ ଯାଅ ନା ଯାଇନ?
ହ ହଁ ଯାଇଥିଲି, ରଜ ବେଳକୁ ଯାଇଥିଲୁ ଗାଁରେ ଏଇ ବର୍ଷ ସବୁ ମାନେ ଅଭିଆରୀ ଝିଅମାନେ ଆମ ବାହାହେଲା ଝିଅ ମାନଙ୍କୁ ଫୋନ କରିକି ଡାକିଥିଲେ, ଏଇ ରଜ ମହୋତ୍ସବ କରିଥିଲେ ତ ଏଇ ବର୍ଷ ସବୁ ମାନେ ମିଶିକି ରଜ ମହତ୍ସ ତ୍ସବ କରାହେଇଥିଲା ଗାଁରେ ଯାଇଥିଲୁ।
ଆଗରୁ ହୁଏନି ଏବେ ହଉଛି ଆ
ନା ଆର ବର୍ଷ ସେମାନେ ମାନେ ଛୋଟ ଛୁଆ ମାନେ କରିଥିଲେ, ଗୋଟେ ଖୁସିରେ ଏଇ ବର୍ଷ ସବୁ ଝିଅ ମାନଙ୍କୁ ଫୋନ ଫାନ କରିକି ମାନେ ପଇସା ଗାଁ ରେ ଠୁଳେଇକି, ଏ ମାନେ ସବୁ ଇଏ କରିକି ଟିକେ ଭଲ ସେ କରିଥିଲା, ଆର ବର୍ଷକୁ ଆଉ ଟିକେ ଭଲସେ କରିବେ ଆଉ। ଷ୍ଟାର୍ଟିଂ କିନ୍ତୁ ଆର ବର୍ଷଠୁ ପଶୁ
ଯେମିତି ହଉ ଯାହା ହେଇକି ଆରମ୍ଭ କରିଚନ୍ତି ଆଉ। ଆରମ୍ଭ ହେଲେ ମାନେ ଜିନିଷ ଟା ଲାଗିଲା ସେଇଠୁ ଆଉ। ଚାଲିବ ନ ଚାଲିଥିଲା ପର୍ଯ୍ୟନ୍ତ ସାକୁ କେବେ ଚଲେଇ ପାରିବେନି ଯଦି ଯେମିତି ଛୋଟ ଆକାରରେ ହଉ ଗୋଟେ ମାନେ ଆମେ ଏଇ କାମ ଟା ହିଁ କରିବୁ ଆମର ଆଶା ଅଛି। ଯେମିତି ଅଳପ ବହୁତ କି କଲେ ଲୋକ ଆଗ୍ରହ ହେବେ।
ଆଗ୍ରହ ହେବେ।
ଆଉ ଆଉ କେବେ ଏବେ ଆସିବେନି ଗାଁ ଆଡେ?
ନା ତାପରେ ଦଶରା ବେଳକୁୁ ଦେଖିବା ପ୍ରୋଗ୍ରାମ ଅଛି ଗାଁ କୁ ଯିବାର କାହିଁନା କହୁଥିଲେ ଦଶରା ରା ଥିବ ଆମେ ଯିବୁ ପୁରୀ ସମସ୍ତେ ମତେ ମାନେ ଯିବୁ ଶାଶୁ ଶ୍ୱଶୁର ସ୍ଵାମୀ ଝିଅ ମୁଁ ମୋ ନଣନ୍ଦ ନ୍ଦ ନଣଦେଇ ମୋ ଭଣଜା ସବୁ ଯିବୁ ପୁରୀ ଯିବାର ଅଛି। ଆସିଲା ପରେ ଦସ୍ ହରା ଥିବ ମାନେ ଦଶହରା ଦିନ କି ଦଶରା ଯିବା ଦି ଦିନେ ଦିଇ ଦିନ ପରେ ଆମର ନାଚ ପଡୁଛି ଆର ବର୍ଷରୁୁ ମାନେ ଗାଁ ରେ ହଉଛି ନାଚ ପଡୁଛି ଟିକେଟ ହୁଁ ଯାତ୍ରା କରୁଛୁନି ଲକ୍ଷ୍ମୀ ପୂଜା ଟାଇମ ରେ କରନ୍ତି। କ୍ଷ୍ମୀ ପୂଜା ଯେତିକି ଦିନ ଠାକୁର ରୁହନ୍ତି। ସେତିକି ଦିନ ଯାତ୍ରା ପଡେ କିନ୍ତୁ ଏଇ ବର୍ଷ କଣ କହୁଥିଲେ ଲକ୍ଷ୍ମୀ ଲକ୍ଷ୍ମୀ ପୂଜାକୁ କରିବେନି। ଦଶରା ଲକ୍ଷ୍ମୀ ପୂଜା ମଝା ମଝି କରିବେ କାହିଁକିନା ଲକ୍ଷ୍ମୀ ପୂଜାକୁ କଲେ ଝଅମାନେ ଆସିପାରୁନାହାନ୍ତି। ଯାହା ଶାଶୁଘର ମାନଙ୍କରେ ଲକ୍ଷ୍ମୀ ପୂଜା କରୁ
ସମ ତ ଯାହାହେଲେ ଗୋଟୋ ଓଷା ଲକ୍ଷ୍ମୀ ପୂଜା ଟା ଯେ ଏମିତି? ସେତିିକି ବେଳରେ ହୁଏ ଯେ ସମସ୍ତଙ୍କ ଗାଁରେ ଗୋଟେ ଟାଇମରେ ହିଁ ଓଷାଟା ପଡ଼େ।
ପଡେ ଆଉ ସେଥି ହଁ ସେଥିପାଇଁ ହଉଛି ଇଁ ଏ ବର୍ଷ ଦଶରା ଲକ୍ଷ୍ମୀ ପୂଜା ଥିବ ମଝା ମଝି ଯାତ୍ରା ପକେଇଦେବେ ଆଉ।
ହୁଁ ହୁଁ ଲକ୍ଷ୍ମୀ ପୂଜା ଟା ସବୁ ଇଏରେ ସବୁ ମାନେ ଗୋଟେ ଗୋଟେ ଏମିତି ସେ ଗୋଟେ ପର୍ବ ମାନେ ଗୋଟେ ଇଏରେ ସବୁ ଗାଁରେ ଯେମିତି ହଉ ଆଉ କିଏ ଗାଁ ରେ ଯବୁ ଯାହାର ବି ସ୍ତ୍ରୀ ଲୋକଙ୍କର ସେଇଟା ଗୋଟେ ଓଷା କରିବାର ଗୋଟେ ବ୍ରତ ଆଉ ସେଇଟା କରିବେ କିଏ ଛାଡିକି ଯିବେ। ଆମର ବି ଏଠି ସେ ଆମେ ଏଠି ଓଷା କରୁ। ସେଇ ଲକ୍ଷ୍ମୀ ପୂଜାରେ। ଆଉ ତାର ଦଶହରା ଭୁବନ ଦେ ଦେଖନ ଦେଖନ୍ତ ଭୁବନ ତମ ଯୋଉ ହଁ କୁହନ୍ତି କୁହନ୍ତୁ।
ମୁଁ ତ ଭୁବନ ଦଶରା ଆ ହଉଛି ଦି ଟୋଟାଲ ଦିଥର ଦେଖିଛି। ଉଁ ହେଇଗଲାଣି ଆଠ ନଅ ବର୍ଷ ତଳେ ଥରିଏ ଦେଖିଥିଲି ଭୁବନ ଦଶରା। ଆଉ ବହୁତ ମାନେ ଛୋଟ ଥିଲି ଦେଖିଥିଲି ତାପରେ ଆଉ ମାନେ ଭୁବନ ଦଶରା କେବେ ଦେଖିନି।
ପାଖରେ ହେଇକି କେବେ ଦେଖିଯାଆଣି?
ନା ମାନେ ମୁଁ ଗାଁରେ ହିଁ ରୁହେନି ରୁହେ ସିଆଡ଼େ ଅନୁଗୁଳ ଲାଇନ୍ରେ ରୁହେ ମାଉସୀ ଘରେ ରୁହେ ସିଆଡ଼େ ପାଠ ପଢ଼େ ତ। ମୁଁ ଗାଁ ରେ ହିଁ ରୁହେନି ଆଉ ଆମର ଯୋଉ ଛଅ ବର୍ଷ ବାପା ସିଆଡେ ରହିଥିଲେ କମ୍ପାନୀରେ ସିଆଡେ ଥିଲୁ ତାପରେ ବାପା ରିଟାୟାର୍ଡ ହେଇସାରିଲା ପରେ ଘରକୁ ଆସିଲୁ ମାନେ ଗାଁ ରେ ଘର ଦ୍ୱାର କରିକି ରହିଲୁ ସେ ରହିବାରେ ମୁଁ ଗାଁକୁ ଆସିକି ମାନେ ଛଅ ବର୍ଷ ରହିଛି ମାନେ ଛଅ ବର୍ଷ ବି ନୁହଁ ଚାରି ବର୍ଷ କଣ୍ଟିନିଉ ଖଣ୍ଡେ ଗାଁରେ ରହିଛି ଏ ମାନେ ଅଷ୍ଟ ଷ୍ଟମ ନବମ ନା ନବ ଅଷ୍ଟମ ନବମ ଦଶମ ପ୍ଲସ ଟୁ ଉ ଦେଢ ମାନେ ଦି ବର୍ଷ ଏତିକି ପଢିଚି ତାପରେ ମ୍ୟାରେଜ ହେଇଗଲା।